ହାଲୋ ମ୍ୟାଡ଼ାମ୍ ଗୁଡ଼୍ ମଣିଙ୍ଗ୍।
ହଁ ଗୁଡ୍‌ ମଣିଙ୍ଗ୍।
କଁ କରୁଚନ୍ତି?
ଏଇ ଏବେ ସକାଳର ସବୁ ଖିଆ ପିଆ ସରିଲା ବାସନ ମଜା ହଉଚି ଆଉ।
କଣ ରୋଷେଇ କଣ ହେଇଥିଲା?
ଆଉ ତମର?
ମୋର ଏଇ ଜଳଖିଆ କରିକି ଆସିଲି ଡ୍ୟୁଟି ଆଉ। ଖିଆ ପିଆ ହଁ ଶଇଲାଣି। କଣ ଖାଇଲ ତମେ? ହଁ ଖାଇଲି ବା ରୁଟି ଆଉ ଚକୁଳି ହାଲୋ ରୁଟି।
ଲୋ
ହଁ ରୁଟି ଚକୁଳି ଖାଇଲି ବା।
ହାଲୋ ସସ୍ମିତା।
ହଁ ଶୁଭିଲା? ହାଲୋ। ହାଲୋ ହଁ ଶୁଭୁନି?
ଶୁଭୁନି କଣ ଭୟସେ?
ଏବେ ଶୁଭିଲା କି?
ହଁ ହଁ ଶୁଭିଲା।
ହଁ। ମୁଁ କହୁଥିଲି କି ହଁ କ୍ଲିଅର ଆସିଛି। ଆଉ କହୁଥିଲି କି ମୁଁ ଖାଇଲି ରୁଟି ଆଉ ଚକୁଳି ଆଉ ମଟର ଆଳୁ ତରକାରୀ ବିନା ପିଆଜ ରସୁଣ।
ଆଜି କଣ ସୋମବାର ପାଇଁନା କଣ?
ସୋମବାରେ ହଁ ବାର ମାସ ସୋମବାରେ ତୁ-
ମୋର ମୁଁ ଖାଲି ପିଇଛି ଦହି ସର୍ବତ ପିଇଛି। ଆଉ କିଛି ବନେଇନି କାମ ସାରିଲେ ବନେଇବି ରୁଟି ଫୁଟି। ଖାଇବେ ଆଉ।
ଆଉ ସ ଘରେ ସବୁ ଖାଇଲେଣିି
ହଁ ଘରେ ସମସ୍ତେ ଖାଇସାରିଲେଣି।
ହଁ ହଁ
ଜଳଖିଆ କଣ ଆମର ତ ପଖାଳ ଆଉ।
ଅ ହୋ
ପଖାଳ ସାଙ୍ଗ ଭଜା ଝିଅ ଗଲାଣି ଅଙ୍ଗନବାଡି ହଁ।
ସେଦିନ ମୁଁ ଦେଖି କ କହିଥିଲ ତ ତ। ପରେ କରିବାକୁ ମୁଁ ସେ ଅଙ୍ଗନୱଡି ଯାଇଛିିବ ଏଇ ଟାଇମରେ କର୍ ଦିଏ।
ହଁ ସିଏ ଗଲା ନଅଟାରେ ନଅଟା ଦଶ ପନ୍ଦରରେ ପଳେଇଲା। କାମ ହଁ ଗାଧେଇକି ଖାଇକି ନା ଗାଧେଇ ଖାଇକି ଯାଇଛି।
ହଁ ହ ଆସୁଛି
ହୁଁ। ଆସିବ ସାଢ଼େ ଏଗାରଟା ଏଗାରଟା ପଇଁଚାଳିଶରେ ଏମିତି ଆସିବ ଆଉ। ସେଠୁ ଅଙ୍ଗନବାଡିରୁୁ ନା ତାଙ୍କ ଗୁରୁମା ଏପଟେ ଯାଉଛନ୍ତି ତ। ସେ ନେଇ ଯାଉଛନ୍ତି ଆସିଗଲା ବେଳକୁ ବାପା ଯାଇକି ନେଇ ଆସନ୍ତି ଆଉ।
ହଁ ଶଶୁର କଣ ସ୍କୁଟିରେ ନା ସାଇକେଲରେ ଯାଇ ଆ
ଆ। ନା ନା ଏଇଠି ପାଖରେ ଚାଲିକି ପଳାନ୍ତି।
ଓହୋ ପାଖାପାଖି ନା ସେତେ ସବୁ ସୁବିଧା ଅଛି। ସ୍କୁଲ୍ ବି ସେଇ ଆଖପାଖରେ ଅଛି।
ହଁ ସ୍କୁଲ ବି ଏଠି ପାଖରେ ଆଉ ଅଙ୍ଗନବାଡି ପାଖରେ। ପ୍ରାଇଭେଟ ସ୍କୁଲ ବି ଶିଶୁ ମନ୍ଦିର ଆଉ ଇଂଲିଶ ମିଡିମ ସବୁ ଏଠି ପାଖରେ। ଆ ସବୁ ପାଖରେ ମେଡିକାଲ ମେଡିକାଲ କଲେଜ ସ୍କୁଲ ବ୍ୟାଙ୍କ ଆମର ସବୁ ଘର ପାଖରେ।
ଆଉ ତୁ ତୁ ସେମିତିରେ ବି କାମ ପଲେ ଜିଜୁ ନହେଲେ ବି ତୁ ଯାଇପାରିବୁ।
ହଁ ନହେଲେ ଯାଇପାରିବି ଗାଁ ଲୋକ ଟିକେ ବୋଉ ଟା ଖରାପ ଲାଗିବ ଛକକୁ ଯିବା ପାଇଁ।
ହଁ ଯଦି ସେ ଯଦି ବି କିଛି ପଡିଲା ଏମର୍ଜେନ୍ସି
ହଁ ଏମର୍ଜେନ୍ସି ପଲେ ମୁଁ ତ ଆମର ଯିଏ ଆସିବ ମେିକାଲ ନେଇକି ଚାହିଁଲେ ମୁଁ ସମସ୍ତଙ୍କୁ ନେଇକି ଯିବି ସେ ତ ଘରୁ ମଧ୍ୟ ରୁନାହାନ୍ତି।
ହ
ମୁଁ ମେଡିକାଲ ସମସ୍ତଙ୍କୁ ନେଇକିଯାଏ ବ୍ୟାଙ୍କେ ଆମେ ଯୋଉ ଗ୍ରୁପ ସବୁ କରୁଛୁ। ବ୍ୟାଙ୍କେ ବି କାମ ଡିପୋଜିଟି। ଆମେ ବି ବ୍ୟାଙ୍କ ଟେକେ ନିଜେ କରୁଛୁ ମାର୍କେଟିଙ୍ଗି ବି ଯା ସବୁ ଲୁଗାପଟା କିଣାକିଣି ହେବ ମୁଁ ବି ଯାଏ। ସବୁ ନିଜେ। ରଜ ପାଇଁ ଝିଅର ଡ୍ରେସ ହେଇସାରିଲାଣି ଚାରିଟା ହେଇଛି। ଆଉ ତା ବାବାଙ୍କର ହେଇସାରିଲାଣି ଆଉ ମୋର ହେଇନି ହବ ଆଉ।
କେତେବେଳେ ହବ ବା।
ହବ କହୁଥିଲେ କହିଲେ ବୁଧବାର ଦିନ ରହିବି ନହେଲେ ଯିବା ଆଣିବା ପାଇଁ। କୋଉ ଦିନ ଯିବୁ ଗୁରୁବାର ଆମର ଆନିଭର୍ସରୀ।
ହଁ ଆନିଭରସରି। ହୁଁ ଆଡଭାନ୍ସ ଆନଭର୍ସରୀ ହାପି ଆନଭର୍ସରୀ ଆଡଭାନ୍ସ।
ହଁ ଧନ୍ୟବାଦେ। ଆଉ ଆସିବ ବାପା ହେରିକାଙ୍କର ବୋଉ ହେରିକା ବୋଉଙ୍କର ଶାଢ଼ୀ ତାଙ୍କର।
ହୁଁ ସମସ୍ତଙ୍କର ରହୁଛି ନା ଆଉ ବାପା, ବୋଉଙ୍କ ପାଇଁ ଘରେ। ହାଲୋ। ହାଲୋ। ହାଲୋ। ହାଲୋ।